ଆରେ ଏବମ୍ କଣ କରୁଚ?
ବସିଚି ଆଁ।
ଆରେ ଆଜି କେମିତି ମନ ପଡ଼ିଗଲିଯେ?
ମନେ ପଡ଼ିଗଲ ଆମେ କଥା ହେଇଥିଲେ କଲରେ ମନେ ପଡ଼ିଗଲ ଆଉ ଥରେ ଟ୍ରିପ୍ କଥା-କଥା ହେଇଥିଲେ ପରା।
ଆରେ ହଁ-ହଁ ଆମର ସେଇ ଶ୍ରୀ ଜଗନ୍ନାଥଙ୍କ ଧାମକୁ ଯିବା ପାଇଁ ଆମେ କଥାବାର୍ତ୍ତା ହଉଥିଲେ। କିନ୍ତୁ ମୁଁ କହୁଥିଲି କି ମୋର ଯେହେତୁ ଗୋଟେ ପିକ୍ ନିକ୍ ପ୍ଲାନ୍ ହୋଇସାରିଛି ମୋ ସାଙ୍ଗସାଥିମାନଙ୍କ ସହ। ମୁଁ ଭାବୁଚି ସେଇ ପିକ୍ ନିକ୍ ମଧ୍ୟରେ ତୁମେବି ଯୋଗଦାନ ଦେଇକି ଆସିଲେ ଭଲ ହୋଇଥାନ୍ତା?
ପିକ୍ ନିକ୍ ରେତ ଯୋଗଦାନ ଦବା ପ୍ରଥମେ ଆସେ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଯାଇ ଦର୍ଶ ଦର୍ଶନ କରି ଆସିବା। ତାପରେ ପିକ୍ ନିକ୍ କଥାଟା ଭାବିଥିଲେ ଠିକ୍ ହେଇଥାନ୍ତା ଭାବୁଥିଲି ମୁଁ ବି।
ଆରେ ହଁ ତମେ ଠିକ୍ କଥା କହିଲ ମହାପ୍ରଭୁ ଫାଷ୍ଟ୍ କିନ୍ତୁ କଣ କରିବା ଭାଇ? ସାଙ୍ଗୁଟାତ କହୁଚିକି ସେଇ କଣ ପଳେଇବ ବେଙ୍ଗ୍ଲୋର ନା ସୁରଥ କଉଚି ଭାଇ ସେତିିକି ମଧ୍ୟରେ କିଛି ଗୋଟେ ବଣଭୋଜି କରିବା ମୁଁ କହିଲି ଆରେ ଭାଇ ରାତି ପାଇଲିତ ଏମି ତିରେ ବଣଭୋଜି ଆମେ କରିୁଥାଉ ସାଙ୍ଗସାଥି ମିଶିକି ଏଇଥର ଟିକେ ବାହାରକୁ ଯାଇକି ବଣଭୋଜିଟା କରିଲେ ମଜା ଲାଗିଥାନ୍ତା। ତୁ ବି ଆମକୁ ଭୁଲି ପାରନ୍ତୁନୁ ଗୋଟେ ବର୍ଷେ ଦି ବର୍ଷ ଯାଏଁ ଯେହେତୁ ତାର କଣ୍ଟ୍ରାକ୍ଟ ସାଇନ୍ ହେଇଯାଇଚିଯେ ସେଇ ଅଢେଇ ବର୍ଷ ପରେ ଆସିବ ଗାଁକୁ ତାପୂର୍ବରୁ ଆସିପାରିବ ନାହିଁ। ସେଇଥିପାଇଁ ମୁଁ ତାକୁ କହିଲିକି ଯଦି କହୁଚୁ ଯେହେତୁ ପ୍ର ମହାପ୍ରଭୁ ପାଖକୁ କିଛି ଦିନି ପରେ ମଧ୍ୟ ଯାଇପାରିବାନା ଆମେ। କିନ୍ତୁ ସେହି ଗଲା ପରେ ଅଢେଇ ବର୍ଷ ମଧ୍ୟରେ ଆଉ କିଛିବି ଆମେ ସାଙ୍ଗସାଥି ହେଇପାରିବା ନାହିଁ। ତାସହ ବଣଭୋଜି କରିପାରିବା ନାହିଁ କିମ୍ବା ତା ସହ ବୁଲାବୁଲି କରିପାରିବା ନାହିଁ। ହଁ ମୁଁ ଭାବୁଥିଲି ଏଇଟା କଲେ ଠିକ୍ ହବ ନାଆମେ ଯୋଉଟା ପ୍ଲାନ୍ କରିଥିଲେ ସେଇଟାକୁ ରହିବାକୁ ଦେବା?
ତମେ କହିବାଟାବି ଠିକ୍ ଅଛି। ଯେ ମୁଁ କଣ କହୁଥିଲିକି ଅ ଏ ଯୋଉ ଆମର ଜଗନ୍ନାଥ କଥା ପୁରୀ କଥା ଏବେ ଦେଖ ରଥଯାତ୍ରା ପା ପଖେଇ ଗଲାଣି ଦର୍ଶକ ଭିଡ଼ ଫୁ ମାନେ ଜୋରଦାର ହବ ଖିଆ ହବ।
ଟ
ହଁ ଯେତେ ଶୀଘ୍ର ପାରୁଚ ସେତେ ଶୀଘ୍ର ଦର୍ଶନ ଟା ସରିଗଲେ ପରେ କେବେବି ଏଇ ବଣଭୋଜି କଥା ଭାବିଲେ ଠିକି ହେଇଥାନ୍ତା ଯଦି ରଥଯାତ୍ରା ପାଖ କୁ ଆମେ ଯଦି ଯିବା ତ ଠିଆ ହବା ଦର୍ଶନ ମିଳିବ। ସେଟା କଥା ନାହିଁ ହେଟା ଦେଖିବା କଥା।
ଭାଇ ରହିବା ପାଇଁ ଅସୁବିଧା ହବ ବୋଲି ମୁଁ ଭାବୁଚି କଣ କହୁଚ?
ଆରେ ସତ କଥା ମୋ ହିସାବରେ ଜଗାର ଡୋରି ମତେ ଲାଗିନାଇଁ। ସେଇଥିପାଇଁ ଜଗା ପାଖକୁ ଯିବି କେ ନାଇଁ ଭାବିଛି। ଏଇପଟେ ସାଙ୍ଗଟେ ବାଧ୍ୟ କରିଦେଲାଣି। ଯଦି ଦେଖେ ସେଇ ତ ପାଞ୍ଚ ଦିନି ଭିତରେ ପଳେଇବ ସେଇ ବାହାରକୁ। ଜେଦି ମୁଁ ତା ସହ ନ ଯିବି ଏକେରେ ସିଏ ଖରାପ ଭାବିବ ତ ନ ଜି ମୁଁ ତ ଯିବାକୁ ବା ଦେଖ ଭାଇ ଯେହେତୁ ଗୋଟେ ବହୁତୁ ବଢିଆ ସାଙ୍ଗ ତାକୁ କେମିତି ମନା କରିବି ଭାଇ। ମୁଁ ଆତ୍ମା ମନା କରୁଛି ତାକୁ ମନା କରିବା ପାଇଁ। ଏଥୁ ମୁଁ ଭାବୁଚି ଯେ ଜଗାର ଡୋରି ଲାଗିନି ବୋଧେ ଆଉ ସେଥିପାଇଁ ଇଆଡେ ଆଉ ଗୋଟେ ଅସୁବିଧା ଭଳି ସୁବିଧା ନାଇଁ କି ଅସୁବିଧା ନାହିଁ ଭଲ ନାହିଁ କି ଖରାପ ନାହିଁ ଏମିତି ଗୋଟେ ହେଇଯାଇଚି ସିଚୁଏସନରେ ପଡ଼ିଯାଇଛି ଆଉ କଣ କରିବା। ଯେହେତୁ ସେଇ ପଳେଇବ ଆମେ ରଥଯାତ୍ରା ପୂର୍ବରୁ ପଳେଇ ଆସିଥିବା। ତ ମୋ ହିସାବରେ ଆସ ତମେ ଆଜି ଗାଁ ଆଡକୁ ଆମେ କାଲି ଆଡ଼କୁ ପଳେଇବା ସେଇଆଡ଼େ ବୁଲିବା ପାଇଁ ଆଉ।
ହୁଁ ତା ବି ଠିକି ଅଛି। ନହେଲେ ଯଦି ହଉଛି ସେ ବଣଭୋଜି ଗୋଟେ ବଣଭୋଜି କେତେ ଜଣ ଗୋଟେ ଦିନି କାଫି ତ ଯେତେ ଶୀଘ୍ର ପାରୁଛେ ଠିକି ସେଇଟା ସରେଇଦବା। ରଥଯାତ୍ରା ତ ଅଛି ଆହୁରି ବହୁତୁ ଦିନ କଣ କହୁଚ? ସେ ସାଙ୍ଗ ବି ମନ ଦୁଃଖ ନାହିଁ ଆମର ଇଆଡେ ବି ଯୋଉ ପ୍ଲାନ କରିଥିଲେ ଏଇଟା ବି ହେଇଯିବ। ସେଏବି ଖୁସି ଆମେ ବି ଖୁସି କଣ କହୁଚ?
ମୁଁ କହିଲି ଯେ ଯୋଉ ବଣଭୋଜି ଟା ଶୁଣିଲ ସେଇଟା ଖାଲି ବଣଭୋଜି ଆମର ହବ ନାହିଁ। ଦୁଇଟି ଯାକ କାମ ଗୋଟିଏ ଥରକେ ହବ ଫାଷ୍ଟ କାମ ହବ କି ଆମେ ବୁଲାବୁଲି କରିବା। ଯୋଉଠି ରୋଷେଇ କରି ଖାଇବା ସେଠି ବଣ ଭୋଜି ଭଳି କରି ବା ସେଇଟା ହଉଚି ମୋ ପ୍ଲାନ ପାଖାପାଖି ତିନି ଚାରି ଦିନି ଭାଇ ଲାଗିଯିବ। ଯେହେତୁ ଆମେ ବାଇକି ରେ ରାଇଡି କରିବା ତାପରେ ବହୁତୁ ସାରା ସାଙ୍ଗ ଆସିବେ। ମାନେ ଦେଖ ସବୁ ରୋଷେଇ କଲା ବେଳକୁ ହିଁ। ଆମକୁ ଦିନକୁ ଦୁଇଥର ରୋଷେଇ କରିବାକୁ ବାଧ୍ୟ। କେଦାର ମଧ୍ୟାହ୍ନ ଭୋଜନ ଗୋଟେ ଧର ରାତି୍ରର ଭୋଜନ। ଆଉ ସକାଳେ କିଛି ଜଳଖିଆ ଆଜେଷ୍ଟେ କରିଦବା। ତ ଦେଖ ଯାହା ହେଲେ ବି ଆମକୁ ଜଣକୁ ରୋଷେଇ କରିବା ପାଇଁ ଦୁଇ ଘଣ୍ଟାରୁ ଅଧିକ ଲାଗିଯିବ। ଏଇ ଦୁଇ ଘଣ୍ଟ ରୁ ଅଧିକ ଲାଗିଲେ ତ ଭାଇ ଦି ଦୁଇଥର ସେ ଗଲାକୁ ଚାରି ଘଣ୍ଟା। ଆଉ ଯେହେତୁ ଆମର ଗୋଟିଏ ସାଙ୍ଗ ଅଛି ଆସିଥ ବୋଲି ସେ ବହୁତୁ ବଢିଆ ରୋଷେଇ କରେ ସେଇ ଗୋଟେ ରୋଷେଇ କାର ମାନେ ଆମ ଏରିଆ ର। ସେଇ ଯଦି ନ ଯାଇଥାନ୍ତା ତ ଆମେ ଆହୁରି ଅସୁବିଧା ହେପାରିଥାନ୍ତେ। କାରଣ ଆମ ଦୁଃଖିତ ଯାହେଲେ କୋଡିଏ ଲୋକ ପାଇଁ ରୋଷେ ସେଇ କରିବାକୁ ତିନି ଚାରି ପ୍ରକାର ଆଇଟମ୍ ଗୋଟେ ତିନି ଘଣ୍ଟାରୁ ଚାରି ଘଣ୍ଟା ଲାଗନ୍ତା। କିନ୍ତୁ ଭାଇ ତା ପାଇଁ ଦୁଇ ଘଣ୍ଟା ବହୁତ ଯଥେଷ୍ଟ ଭାଇ। ତ ମୋ ହିସାବରେ ତମେ ତିନି ଚାରି ଦିନ ପର୍ଯ୍ୟନ୍ତ ଟିକେ ଫ୍ରି ହୁଅ ତାପରେ ପୁଣି ଆସିବା ଦୁଇ ତିନି ଦିନ ରେଷ୍ କରିବା ତାପରେ ସେଇ ରଥ ହାତ୍ରା ଆଡେ ଯିବା ଆଉ।
ଆ ଠିକ ଅଛି। ତ ତା ପାଇଁ ଗାଡି ଘଡ଼ା ବି ଯୋଗାଣ କରିବା ପଡ଼ିବ ନା ମୋ ଗାଡ଼ିର ସବୁ କଣ୍ଡିସନ ଠିକ କରିବାକୁ ପଡ଼ିବ। ତା ପାଇଁ ପଇସା ପତ୍ର ଯାହା ଖର୍ଚ୍ଚ ବାର୍ଚ୍ଚ ସବୁ ହବ। ଯ ଦୂରକୁ ଯାଉଛନ୍ତି ହେଲେ ଗାଡିର ସବୁ କାଗଜ ପତ୍ର ହେଲମେଟ ଧରିବାର ଅଛି ନା। ମୋର ତ ସେମିତିରେ ଗାଡିର ଲାଇସେନ୍ସ ନାହିଁ।
ରେ ନାଇଁ ନାଇଁ କାଇଁ ତମେ ଏତେ ଟେନସନ ନିଅନ୍ତୁ ନାହିଁ। ମୁଁ କହିଲି ଯଦି ତମର ଗାଡ଼ି ଖରାପ ଅଛି ତାହେଲେ ଗାଡ଼ି ମିଳିଯିବ। ପୁଣି ତମେ କହିଲ କି ଲାଇସେନ୍ସ ବି ନାହିଁ। ବିନା ଲାଇସେନ୍ସରେ ତ ଗଲେ ଭାଇ ହବନି ଯେହେତୁ ସେପଟେ ବହୁତ ଚେକିଂ ରହୁଛି। ତ ଦୁଇ ଜଣ ନଖେ ଗୋଟେ ଗାଡିରେ ଗଲେ ଦୁଇ ଜଣ ଯାଖକୁ ହେଲମେଟ ବି ପିନ୍ଧିବାକୁ ବାଧ୍ୟ। ସେଇଥି ପାଇଁ ତମେ ଗୋଟେ କାମ କରିବ। ମୋର ସାଙ୍ଗ ଯାକ ଯାହାର ଲାଇସେନ୍ସ ଅଛି ତମେ ତା ପଛରେ ବସିକି ଯିବ ଆଉ। ଆଉ ତମକୁ ଏତେ କିଛି କରିବାକୁ ପଡିବନି ଖାଲି ଟିକେ ହେଲମେଟ ଟା ତମର ସେପଟୁ ଧରିକି ଆସିବ। ଯେହେତୁ ଆମକୁ କୋଡିଏଟା ମଧ୍ୟ ହେଲମେଟ ଦରକାର ତ ସବୁ ଆମେ ଆରେଞ୍ଜ କରିପାରିବୁ ନାହିଁ। ତମେ ସଆଡୁ ଗୋଟେ ହେଲମେଟ ଧରିକି ଆସନ୍ତ। ବାକି ତମର ଗୋଟିଏ ସାଙ୍ଗ ବି କହୁଥିଲ କି ସେଇ ବିଜାରିଆ ହେଇକିରି ଅଛି ସେଇ ଯିବ ବୋଲି କହୁଛି ସେଇ ବୁଲାବୁଲି କରିବା ପାଇଁ। ତାକୁ ବି କହିବ ତାକୁ ହେଲମେଟ ଧରିକି ଆସିବ ଦୁଇ ଜଣଙ୍କ ଦୁଇଟା। ତାର ଯଦି ଭାଇ ଲାଇସେନ୍ସ ଥିବ ତାପରେ ଆହୁରି ବଢିଆ ହେଇଯିବ କାରଣ ତମ ତିକି କାହା ସହିବ ବହିବାକୁ କମ୍ଫର୍ଟେବଲ ଲାଗିବ କି ନାହିଁ। ସେଇ ତମ ସହ ଗଲେ ତମକୁ ଟିକେ ଭଲ ଲାଗି ବ ଏବଂ ଦୁଇ ଜଣ ଯାକ ସୁରୁଖୁରୁରେ ଯାଇପାରିବ ଆଉ ନା କଣ କହୁଛ।
ହଁ ଠିକ କହିଛ ତମେ ବି ହେଲମେଟ ଅଛି ହେଲମେଟ ବହୁତ ଚାରି ପାଞ୍ଚଟା ଅଛି। ଗାଡି ବି ଅଛି ଗାଡି ବି ଦି ତିନିଟା ଅଛି କାର ବି ଅଛି। ଗାଡି କଥା ପ୍ରୋବ୍ଲେମ ମେନ ରହୁଛି ଲାଇସେନ୍ସ ନାଇଁ ଗାଡି ର। ତୁ ଲାଇସେନ୍ସ ମେନ ପ୍ରୋବ୍ଲେମ ତମେ ଯଦି କହୁଛ ଠିକ ଅଛି। ତମର ଯାହା ଲାଇସେନ୍ସଛି ତା ପଛରେ ବି ବସି ପାରିଲେ ହବ ଆଗା। ତ କଁ କହୁଛ ଫାଷ୍ଟ ବଣଭୋଜି ତାପରେ ଜଗା ଦର୍ଶନ।
ହଁ ଫାଷ୍ଟ ବଣଭୋଜି ତାପରେ ସେ ମହେନ୍ଦ୍ରଗିରି ତପ୍ତ ପାଣି ଟି କେ ବୁଲାବୁଲି କରିବା। ଆସିକି ତ ଦୁଇ ତିନି ଦିନ ରେଷ୍ଟ କରିକି ଆମ ସେଇ ଜାଗା ପାଖକୁ ଯିବା। ବାକି ମୁଁ କହୁଥିଲି କି ଏବେ ମୁଁ ଭାବୁଛି ଯେ ଆମର ଏଇଟ ଧନଲକ୍ଷ୍ମୀ ନୂଆ ଗୋଟେ ଦୋକାନ ଖୋଲିଛି ବ୍ରହ୍ମପୁରରେ। ସେଠି ବହୁତ କମ ପଇସାରେ ଟିଭି ଗୁଡାକ ଫ୍ରିରେ ମିଳିଥାଉଛି ମାନେ କଣ ଲକିଡର ନା କଣ ଆସିଛି ଏମିତି କିଛି? ଯଦି ତମେ କିଛି ବି କିଣିବ ଗୋଟେ ଟିଭି ନହେଲେ ଗୋଟେ ଫ୍ରିଜ କଣ ବି ଗୋଟେ ଫ୍ରି ମିଳି ଥାଏ ତ ମୁଁ ଭାବୁଛି ସେଠି ଟିକେ ସପିଙ୍ଗ କରିବାକୁ ଯିବି। କିନ୍ତୁ ଲୋକମାନେ କହୁଛନ୍ତି କି ଯେ ଟିକେ ଠକାମିର ଶିକାର ହେଇପାରିବା ଆମେ। ସେଗୁଡାକ ଖାଲି ଦେଖେଇବା ପାଇଁ ରଖିଥାନ୍ତି। ଏବଂ ସେଟା କାହାକୁ ମିଳି ନଥାଏ ଖାଲି ଦେଖାନ୍ତି ପୁଣି ତାଙ୍କେ ହି ରଖିଦିଅନ୍ତି। ନହେଲେ ଲୋକମାନଙ୍କ ଆଗରେ ତାଙ୍କ ଲୋକକୁ ହିଁ ଦେଇ ଦିଅନ୍ତି କୁହନ୍ତି ଯେ ଇଏ ହିଁ ବିଜେତା ବୋଲି। ତ ତମେ ତ ସେ ପାଖାପାଖି ରହୁଛ ସେଇ ଧନଲକ୍ଷ୍ମୀ ଷ୍ଟୋର ପାଖରେ। ତ ତମେ ମତେ ଟିକେ କହିପାରିବ କି ସେଟା ସତ କଥା କି ମିଛ କଥା?
ନାଇଁସ୍ ସମ୍ଭୁ ସତ କଥା ତ ମିଛ ତ ମୁଁ କହିପାରିବିନି ସେଗୁଡ଼ା ସେ ଦୋକାନ ର କର୍ମଚାରୀ ମାନେ ଜାଣିବେ। ଯାହା ମୁଁ ଶୁଣିବାକୁ ପାଇଛି ପ୍ରାୟ ଠିକ ରହୁଛି ପ୍ରାୟ ରହୁନି ବି। କଣ ହଉଛି କାରଣ ମାନେ ସେମାନେ ଯେତେବେଳେ ଷ୍ଟାଟ କଲେ ଆରମ୍ଭ କଲେ ଲୋକଙ୍କୁ ଆଗ୍ରହ କରିବା ପାଇଁ ସେ ସବୁ ଚାଲିଥିଲା। ତେ ମଝିରେ ତାପରେ ଯେତେବେଳେ ସେ ପୁରା ଉପୁଲାରେ ହେଲେ ଧୀରେ ଧୀରେ ତାଙ୍କର ବେପାର ବାଣିଜ୍ୟ ଚାଲିଲା। ତ ଯୋଉ ଦେହାତି ରହୁଚି ସେଟାବି କଣ ଠକାମି କରୁଥିବେ ସାର୍।
ଆରେ ହଁ ଶୁଣ ମୁଁ କହିଲି କି ଯେମିତି ମୁଁ ଭାବୁଥିଲି ଗୋଟିଏ ଟିଭି ଆଣିବି। ମୁଁ ଭାବିଲି ସେଠି ଯାଇକି ଟିକେ ସପିଙ୍ଗ କରିବି ଭାଗ୍ୟରେ ଥିଲେ ତ ଟିଭିଟି ମିଳିଯିବ ନହେଲେ ଏମିତିରେ ବି ସେଠି ଟିକେ ସୁଲଭ ଦରରେ ସବୁ ସାମାନ ମିଳିଥାଏ। ଆମର ଏଇ ଏରିଆ ପଟେ ସବୁଠି ଭାଇ ଯୋଉଟା ତିରିଶ ହଜାର ସାମାନ ଚାଳିଶ ହଜାର ସାମାନ ସେଠି କେବଳ ପଚିଶ ହଜାରରେ ମିଳିଯାଏ ତ ଦେଖିବା ଭାଗ୍ୟ ପରୀକ୍ଷା କରିବା। ଏବଂ ସାମାନ ବି କମ ପଇସାରେ ଆଣିବା ତାପରେ ସେଇଠିକି ଯଦି ଯାଉଛି ତମ ପାଖକୁ ନ ଯାଇକି ଇଏ ଆସିଲେ କଣ ଭଲ ଲାଗିବ? ଯେହେତୁ ତମେ ତ ଭଲ ରୋଷେଇ କରିଥାଅ ମୁଁ ଗୋଟେ ଥର ଚାଖିଥିଲି ତମ ସାଙ୍ଗ ମୋତେ ଦେଇଥିଲା। ଆମ କଲେଜ ରେ କହିଥିଲା କି ତମେ କରିଛ ବୋଲି ତ ମୁଁ ଭାବୁଛି ସେଇ ଆଇଟମ ଟାକୁ ତମେ ଟିକେ ରିପିଟ କରିଥାନ୍ତ ମୁଁ ତ ପାଇଁ ମୁଁ ତ ହେଲେ ଟିକେ ଟେଷ୍ଟ ପୁଣି ଥରେ କରିଥାନ୍ତି ଆଉ।
ହଁ ଠିକ୍ ଅଛି।
ଜ
କଣ କଣ ଆଇଟମ କରିବା କଣ କଣ ସାମଗ୍ରୀ ରୋଷେଇ ସାମଗ୍ରୀ କହିଦେଲେ ତାକୁ ଦେଖି ତାର ବନ୍ଦୋବସ୍ତ କରାଯିବ ନା ତମର କଣ ପ୍ଲାନ ଅଛି? କୋଉ ଜାଗା କଣ? ତାକୁ ଦେଖିଗଲେ ଆମୋର ଏଠି ଚିହ୍ନା ବି ଅଛନ୍ତି। ପାଇଁ କ୍ସେମ୍ ପାଇଁ ସବୁ କାଠ ବାଠ। ଯାହା ଦରକାର ସାମଗ୍ରୀ ସବୁ ବନ୍ଦୋବସ୍ତ କରିଦେବି।
ଶୁଣନ୍ତୁ ତମ ହେଇ ସାଙ୍ଗ ମତେ ତମ ଆଇଟମ ଟୁ ଚଖେଇଥିଲେ ଯେ ଆମର ସେଇ ମସଲା ଉପମା। ପୁରୀ ଏବଂ ଛୋଲେ ଭଟୁରେ ଏଇ ଚାରୋଟି ଆଇଟମ ମୁଁ ଖାଇଥିଲି। ଭାଇ ଏତେ ମନକୁ ଶାନ୍ତି ଲାଗିଲା ଯେ ମୁଁ ଆଜି ଯାଏ ଭୁଲି ପାରୁନାହିଁ ସେଇ ସେଥିପାଇ ମୁଁ କହୁଥିଲି ସେଇ ଯୋଉ ଧନ ଲ ଲକ୍ଷ୍ମୀ ଷ୍ଟୋରକୁ ମୁଁ ଯିବି ସେଇଠି ତ ଟିକେ ଭାଗ୍ୟ କରିବାକୁ ପରୀକ୍ଷା ଗଲାବେଳି କରିକି ସାମାନ କିଣିବି। ସେଇ ତ ଭାଗ୍ୟ ଖରାପରେ ମୁଣ୍ଡ ଟିକେ ଟେନସନ ହେଇକି ଥିବ ଭାଇ ଏତେ ପଇସା ଯଦି ସାରିଛି। ତମ ପାଖକୁ ଯାଇକି ଏବେ ଯୋଉ ଯୋଉ ଆଇଟମ କହିଲି। ସେଇଟା କରିଦେଇଥିଲେ ଖାଇଥିଲେ ମୋ ମନ ପୁରା ଶାନ୍ତି ହୋଇଯାଇଥାନ୍ତା। ଏଂବ ଗାଁକୁ ଆସିଲା ବଳେ ମୁଁ ସୁରୁଖୁରୁରେ ଆସିିଲି। ଥାନ୍ତି ଏବଂ ତମେ ଯେମିତି କହିଲ କି କଣ କଣ ସାମାନ ଦର ତାର ତମେ ତ ଜାଣିଥିବ ଆମର ହେଇ ଛୁ ଛୋଲେ ବଟରରେ କରିବାକୁ ଆମର ସେଇ କାବୁଲି ବୁଟ ଦରକାର। ଏବଂ ସେଇ ସୁଜି ଉପମା କରିବା ପାଇଁ ସୁଜି ଟା ଆମର ଦରକାର। ପୁରୀ କରିବା ପାଇଁ ଆମର ଅଟା ଦରକାର ସବୁ ତ ଜାଣିଛ ତମେ ରୋଷେଇ କରୁଛ ମୁଁ ତମକୁ କଣଟା। କହିବି ଯେ ତମେ ମତେ କର ଗୋଟେ। ସଉଦା ଟା ମତେ ଲେଖିକି ହ୍ୱାଟସପ ରେ ଛାଡିଦବ ମୁଁ ସେଇ ସଉଦା ସେଇ ଧନଲ। ପିଇବା ପାଖରେ ଥିବା ଷ୍ଟୋର ଟି ରୁ ଯାଇକି କିଣି ଦେବି ବାକି ବିଲ ପେମେଣ୍ଟ କରି କି ଆଣିକି। ତମକୁ ସାମାନ ଟା ଦେଇଦେଇକି ପଳେଇଆସିବି ଆଉ।
ଠିକ ଅଛି ଠିକ ଅଛି କିଛି କଥା ନାହିଁ।
ହଁ ଯେହେତୁ ସେଠି ଗୋଟେ ଦୋକାନଟେ ତ ରହୁଛନ୍ତି ହେଇ ମୋ। ଭାଇ ହି ହବ ସେଇଠୁ ସାମାନ ପତ୍ର କିଣିଦେବି ତମ ଘରକୁ ଯାଇକି ଦେଇଦେବି। ତାପରେ ତମେ ସେଇ ରୋଷେଇ ବାସ କଲା ବେଳକୁ ଅଢେଇ ଘଣ୍ଟା ପାଖାପାଖି। ଥିଲା କି ଯିବ ସେତିକି ମଧ୍ୟରେ ମୁଁ ସେଇ ବ୍ରହ୍ମପୁର ଗୁଡାକୁ। ଭ୍ରମଣ କରିକି ଆସିବି ଏବଂ ସେଇ ଧନଲକ୍ଷ୍ମୀ ଷ୍ଟୋର ରୁ। ସେଇ ସାମାନ ଟା ଆଣିକି ତମ ରୁମକୁୁ ଧରିକି ଯିବି ଟେଷ୍ଟିଙ୍ଗି ବି ହେଇଯିବ ଆଉ। କେମିତି କଣ ଚାଲୁଛି ଘରର କରେଣ୍ଟ ରେ ସେଇ ମିକ୍ସର ଟା ଚାଲି ପାରୁଛି କି ନାହିଁ କି ଖରାପ ତ ହେଇପାରୁନାହିଁ। ମାନେ ମିକ୍ସିଂ ଠିକ ସେ କରିପାରୁଛି ନା ନାହିଁ ତମେ ଗୋଟେ କାମ କରିବ। ସେଇ ମସଲା ବାଟିଲା ବେଳକୁ ମୋ ସେଇ ଗ୍ରାଇଣ୍ଡର ହେଇ। ଫାଷ୍ଟ ବାଟିବ ଦେଖିବା କେମିତି କଣ ପେଷ୍ଟ ହଉଛି।
ହଁ ଠିକ ପେଷ୍ଟ ତ ହବ ଗ୍ରାଇଣ୍ଡିଙ୍ଗ କରା ହେ। ସରେ ଏବେ ତ ନୂଆରେ ଯାହା କିଣା ହେଇଛି। ସବୁ ହବ ଗ୍ରାଇଣ୍ଡିଙ୍ଗ ହଁ ହବେଇ ବେ ସବୁ।